ହାଲୋ।
ହାଲୋ।
ମାଉସି ନମସ୍କାର।
ହଁ ଡେଲି କଣ ନମସ୍କାର।
ହୁଁ ହୁଁ।
କରୁଚ
ଆଉ ଏ ଡେଲି କାଲି ଗୋଟେ ଦିନ୍ ଥିଲା ପୁଣି ଆଜି ହଁ ବର୍ଷା ଆସିଲାଣି।
ହଁ ନା ମୁଁ ଏଇ କାମ ସାରିକି ହାଁ ହାଁ।
କାମ ସାରିକି ବସିଥିଲେ?
ନା ନା କାମ ସାରିକି ଶୋଇବାକୁ ଯାଇଥିଲି ଶୋଇବାକୁ ଯାଉଥୁଲି ଏଇ କାଡ ଛା ପିବେ ସିଏ ତାଙ୍କର ସେ କାଡଉରା ଇଏ କରୁଥିଲେ ଲାଇଟ ଲଗେଇଥିଲେ ଆଉ ଶୋଇଲିନେଇଁ ମୋବାଇଲ ମୋବାଇଲଟା ଟିକେ ମାରୁୁଥିନି। ମ୍ୟାସେଜ୍ କଲା ମୁଁ କଇଲି କଥା ହେଇଆଇ ମୁଁ ନ ରାତିକି କଥା ହେଇଥାନ୍ତେ ବର୍ଷ୍ ତାହେଲେ ବି ସୁଧା ରାତିରେ ଟାୱାର ଉଁ ପାଉନି।
ନା ପା ବର୍ଷା ଟା ଉଠିଲା ବେଳେ ଏ ବହୁତ ନେଟ ପ୍ରୋବ୍ଲେମ ରହୁଛି ଏଥିରେ।
ହଁ ବହୁତ ଆମେ ହଉଚି ହଁ। ହଁ ଏଇ ଖାଇକି ମଜା ଧୁଆ କରିକି ଗାଈ ଦୁଇଁକି। ଗାଈକି ଫିଟେଇକି ଆସିନି।
ଗାଈ ଦୁଉଁଥିଲେ ଏଇ ଯୋଉ ଚାରିଟା ବେଳେ କଣ ଏବେ ଗାଈ ଦୁଉଁଥିଲେ?
ଗାଈ ଫିଟା ହଉଛନ୍ତି ନା ସକାଳୁ ଧୁଆ ଧୁଆଁ ହଉଛି ଛଅଟା ବେଳୁ। ମୁଁ ଉଠିବି ମାନେ ସକାଳୁ ଆଗେ। ଘର ଖରିକି ଦେଇକି ଗାଈ ପିଇବାକୁ ଦେଇ ଦେଇକି ତାକୁ ଯାଇଥିବ ଦୁଇଁ ଦୁଇଁ ଦେଇକି ଛାଡିଦେଇ। ଫୁଣି ଆସିବ ତିନିଟା ବେଳକୁ ଚ ପୁଣି ପିଇବାକୁ ଦେଇ ଦେଇକି ଦୁଇଁ ଦେଇକି ଛାଡି ଦେମି ପୁଣି ଆଉ। ପୁଣି ରାତି ସାରା ଆସିବନି ସେ ପୁଣି ସକାଳୁ ଆସିବ ଦୁଆଁ ହବ।
ସେ ଗାଈ ଗୁହାଳେ କଣ ଭିଡା ହଉନି କି?
ନା ଆମର ଏଇ ଫିଟା ହଉନାହାନ୍ତି ତମ ଆଡେ ସେଠି ଫିଟା ହଉନାହାନ୍ତି କି?
ଓହୋ ହଁ ହଁ ଏ ସେ ଯୋଉ ଚରିବା ପାଇଁ ଯୋଉ ଛାଡନ୍ତି।
ନା ନା। ଏଇ ବେଇ ଏଁ ଉଁ ଧାନ ଲଗା ବୁଣା ବୁଣି ହେଲେ ଆ ବନ୍ଧା ହେବେ ଆଉ ଫିଟା ହେବେନି।
ହଁ।
ହଁ ସେଇ ବିଲରେ ଚରିକି ଆସୁଛନ୍ତି ଘାସ।
ସେ ଏତିକି ଯାହା ଖାଇବେ ଏଇଖୁଣା ତାପରେ ଏଇ ବର୍ଷା ଯୋଉ ଧାନ ଗଛ ହେଇଗଲେ। ସେତେବେଳେ ଟିକେ ତାଙ୍କ ଖାଇବା ଟା କମିଯିବ।
ହେଇଯିବ ଦିନେ ଛଣଁ ଖାଇବେ ଘରେ।
ହଁ ଚୋକଡ଼ ଫୋକଡ଼ ଯାହା ରଖିଥାନ୍ତି ଦିଅ ନା।
ହଁ ସେଇ ଗାଈଟା ଅଛି କ୍ଷୀର ଦଉଛି ଆଉ।
ହଉଛୁ।
କେତେଟା ଗାଈ ରଖିଛ?
ଗାଈ ଗୋଟେ। ଉଁ ଦେଇ ଦିଅର ଯିଏ ରଖିଛନ୍ତି ତାଙ୍କର ଜର୍ସି ଗାଈ ଉଁ ଚାଶ ବେପାର କରୁଛନ୍ତି ତାଙ୍କର ବହୁତ ରଖିଛନ୍ତି। ପାଞ୍ଚ ଛଅଟା ରଖିଛନ୍ତି ସେ ତାଙ୍କର ଦଶ ବାରଟା ଗୋରୁ। ଆମର ଖାଲି ଗାଈ କ୍ଷୀର ଟିକେ ଖାଇବା ପାଇଁ କିଣିକି ଯେତେ ଯାହାହେଲେ ଖାଇବୁ କଣ ଭେ ଟେଇବ କି ଯେତେ ଏମିତିରେ ଖାଉଛି ମୁଁ ଏଇ ପନିର କରିକି ଖାଉଛୁ। ଷ୍ଟିମ ମା ଆଉ ରସଗୋଲା ସବୁ ଖାଇକି ଛାଡୁଛି।
ହଁ ହଁ ଯୋଉ ହଁ ମ୍ୟାଡ଼ାମ କହୁଥିଲେ ବା କହିଲେ ସେ ମାଉସି ଯିଏ ସେ କେତେବେଳେ ଟିକେ ବସନ୍ତିନି ସବୁବେଳେ କାମ କରୁଥି ହୁଁ।
ସେଇବା କୋ ସବୁ ଦେଖି କହୁଛନ୍ତି କରିକି ସବୁ ଏକୁଟିଆ ଖାଉଛୁ।
ହେଁ ହେଁ ହେଁ ହେଁ ହାଁ ଆଉ ସେ । ଏମିତି ଏକା ସବୁ ନିଜେ କରିଦିଅନ୍ତି ହଁ। ଭଲ ଭଲ ଖାଇବା ବି କରନ୍ତି ବାସ ଆମକୁ ଦବା ପା
ହଁ ହଁ ଏଇ ଡାକିଲା।
ଇଲା କି ବା। ହଁ ଘଡ଼ଘଡ଼ି ମାଇଲା। ହଁ ଏଇ ଖାଇକି ଆସିଲୁ ବସିକି କ ହଁ ଫୋନ ଦେଖୁଥିଲି ଏଇଖୁଣା ମୁଁ କହିଲି ଟିକେ ଫୋନ କରିଦିିଏ।
ହଁ ଆଉ ବର୍ଷା ଆସିନି? ମାନେ ଏ ଯୋଉ ଦେଷ୍ନା ଆସିନି।
ନା ନା ସେ ଆସିନାହାନ୍ତି ସେ ଆସିବେ ଆଉ ଟିକେ ପରେ ଆଉ ଏଇ ପାଖରେ ତ କାହିଁ ଏ ଏ ଜଲଦୀ ଆସିବେ ଖାଇଦେଇକି ଟିକେ ର ଶୋଇକି ଆସିବେ।
ହୁଁ ଶୋଇବେ କଣ ନିଦରେ ଗଡପଡ ଟିକେ ହବା କଥା ଆଉ।
ହଁ ପାଖରେ ତ ଏ-ଏଇଠୁ ଖାଲି ହଉଛି ଦି ଦି ପାଦ ପକେଇଲେ ଯାଇକି ତାଙ୍କ ଘରେ।
ଚାଲିକି ଦି ମିନଟି ନାଗୁନଥିବ ମୁଁ ଦେଖିଛି। ମୁଁ ଦେଖିଛି ସେ ସୋରୁମ୍ ଟା ଘର ପଛକରେ। ହୁଁ-ହଁ ଆଜି କଣ ଆଣିଥିଲ ଖାଇ
ଆଜି ଆଇଁଷ ଖାଆନ୍ତିନି ଶୀତଳ ସଷ୍ଟି କିନ୍ତୁ, ମୁଁ ଆଜି ଆଇଁଷ ସେ ଜାଣିନଥିଲୁ ଆଉ ଘରେ ଦେଇଦେଇଥିଲେ ମୁଁ ଖାଇ ଦେଇଚି।
ଆମର ବି ସେଇ ଏଇ ଗାଁ ରେ ମନ୍ଦିର ଶିବ ପାର୍ବତୀଙ୍କର ବାହାଘର ନୁହେଁ କି ଆଜି ସେ ଶୀତଳଷଷ୍ଠୀ ଦିନ ଏଇ ପୂଜା ହୁଅନ୍ତି ଜାଣନଥିଲି। ପରଦିନ ଥିଲା ଦି ସ ରଖିଦେଇଥିଲି ଆଜି ଛେଞ୍ଚାଣା କରିଦେ ମୁଁ ଆର ଲକ୍ଷ ନାହିଁ ତାପରେ ମୁଁ କହିଲି ହେଁ ହୁଁ। ଏଇ ଦିନ ଗଲା ବେଶୀ ଜାଣି ହୁଏନି ଆଉ ଜାଣି ହୁଏନି ଏମିତିଆ ଦିନ। ହୁଁ ମେନ୍ ମେନ୍ ପର୍ବ ରା ଜାଣିହୁଏ। ଆ କହିବାକୁ ଗଲେ ଏଇଟା ଗୋଟେ ଜାଣିବି। ଠାକୁରଙ୍କ ତାକୁ କେହି ମନେ ନେଇ କରନ୍ତିନି।
ହଁ ଏମ୍ ତି ଟିକେ ଜାହା ହବନି ଏତେ ଆଉ କିନ୍ତୁ ଆଜି ବି ଗୋଟେ ବଡ ଦିନଟେ।
ହଁ ଶିବ ପାର୍ବତୀଙ୍କ ବାହାଘର ଆଉ।
ହୁଁ ହେଲେ ଜଣାପଡ଼ନି ଏତେ ଆଉ।
ବରଥା।
କଣ କହିଲ?
ଵାଦାଆଣ।
ନା ପଖାଳ ଭାତ ନେଇ ଆସୁ ଖରା ଦିନ ଟା ପଖାଳ ନେଇ ଆସୁ ଶୀତ ଦିନକୁ ଗଲେ ଗରମ ଭାତ ଆଣ।
ହଁ ସକାଳୁ ବି ରୋଷେଇ
ତାପରେ ଗରମ୍ ହଁ ଗରମ ଭାତ ଆଣିଲେ। ଏ ଖରା ଯୋଉ ଗରମ ହଉଛି ଖାଇବନି ଶୀତଦିନେ ଟିକେ ସୁନ୍ଦ ଭାତ ଦରକାର।
ନ ହେଲାଣି ବି ଆଉ ଗରମ ଏତେ ପଖା ଖବାକୁ ଇଚ୍ଛା ହବନି। ଦିନେ ଦିନେ ଯୋଉ ଦିନ ବର୍ଷା ଆଜି ହୋଉଥିବା ହୁଁ।
ବର୍ଷା ଉଠେଇବା ପୁରା ରେଗୁଲାର ହବ ଏଇନା ବସା।
ହଁ ଲଘୁଚାପ ବର୍ଷା ଏଇଗୁ ମାରି କାଦୁଅ ପଚରା ରାଗ ଚିଡିବ। ଖରା ଦିନ ଗରମ ସଇଛି ଏଇ ବର୍ଷ।
ମଝିରେ ମାତା ଦି ତିନି ଦିନ ବର୍ଷା ଧ ଦିନେ ଦି ଦିନ ହୁଅନ୍ତା ତାପରେ ପାଞ୍ଚ ଦିନ ଛାଡିକି ପୁଣି ଟିକେ ହୁଅନ୍ତା। ସିଏ ଗୋଟେ ଯାଇ ଆସିବି ପାରିବ।
ହଁ ଭାରି ହଇରାଣ। ଏଇ ଉପର ଓଳିଆ ବି ବେଶୀ ବର୍ଷା ହବ।
ସବୁବେଳେ ତ ବର୍ଷା ଉଠେଇବ ଯେ ତିନିଟା ଚାରିଟା ବେଳେ ଯଦି କାମ ଥିବ ଆଉ। ସକାଳୁ ହି ଯିବାକୁ ପଡିବ ତିନିଟା ଚାରିଟା ବେଳକୁ ବିଶ୍ୱାସ କରିବୁନି ଯୁଆଡେ ଯିବୁ ବର୍ଷା।
ହଁ। ତମେ ଏଇ ବର୍ଷା ପୁଣି ଯଦି ହେଲା ଆଉ ଏ ପୁଣି ଯିବାକୁ ହଇରାଣ ହବ ରାତିିରେ।
ହଁ ହଁ ଯିବାକୁ ହଇରାଣ ବର୍ଷା ଛାଡିଲେ ଅନେଇଥିବୁ ବର୍ଷା ଛାଡିବ କେ
ହଁ ରେନିକୋଟ ଆଣିବ ଏଥର। ରିଙ୍କୋଟ୍।
ରେନିକୋଟ ନାୟକ ବି ଓଧା ହେଇଯାଉଛି।
ଆଉ ହ୍ୟାଲୋ।
ହଁ ହଁ କୁହ।
ମୋ ଲୁଗା ତୋଳିଆ ହେଇ ଡାକିଲା। ଜୋରେ ପବନ ହେଲାଣି ଡରମାଇଲାଣି।
ହଁ।
ଖଥା ହବାକୁ ଆଉ ଆଉ କଣ କହ?
ଆଉ କାମ ସଇଲାଣି ସବୁ?
ହଁ ଏଇ କାମ ସରିଗଲାଣି ଆଉ। ଏଇ ବର୍ଷା ଉଠେଇଲାଣି ବେ ପୁଣି ଯାଇକି ଶୋଇ ପଡିଲେ ଟିକେ ଘଣ୍ଟେ ହବ। ଆଉ ତ କିଛି କାମ ନାହିଁ ଏଇଖିଣିକା। ଯେ ପର୍ଯ୍ୟନ୍ତ ରୋଷେଇ ଯାଇକି ଆଟା ପରେ ରୁଟି।
ହେଲେ ସେ ଆଟା ପରେ ରୋଷ ମୁଁ ଏକାଥରେ ମୁଁ ଗରମ ଗରମ ଖାଇକି ଶୋଇପଡ।
ଆମର ସାଙ୍ଗେ ସାଙ୍ଗେ କରିବି ଖାଇବେ, ଏ ଦି ଚାରି ଜଣ ଲୋକ ରୁଟି ଆମର ଦଶ ତ ଦଶଟା ଭଳିଆ ହବ। ଆଉ ଭଜା ହବ ସାଙ୍ଗେ ସାଙ୍ଗେ କରିଦେଇ ଖାଉ। ଏ ରଖିଦେଲେ ରୁଟି ଏଇ ଯୋଉ ଟାଣ ହେଇଯିବ ବୋଲି ଚିଡିବେ। ସେ ସାଙ୍ଗେ ସାଙ୍ଗେ ସାଙ୍ଗେ ସରିବୁ ହଁ ଶୁଖିଯାଏ। ସାଙ୍ଗେ ସାଙ୍ଗେ କରିବ, ଆମର ପୁରା ପତଳା ସରୁଆ ରୁଟି ପୁରା ପତଳା। ମୁଁ ଏଇ ଚିମି ଯୁଆଡେ ରୁଟି କରିମି ସମସ୍ତେ କହିବେ, କିଏ ରୁଟି କରିଛି? ମୁଁ ଯୁଆଡେ ଯୁଆଡେ ଯାଏ ସମସ୍ତଙ୍କର ମୋଟା ରୁଟି। ଘ- ମୋଟା ମୋଟା ରୁଟି କରିବେ। ନେ ହଉଚି ଏଇଠି ବି ଉଁ, ବର୍ଷା ଯୋଉଟି ଅଛି ସେଇଟିକି ଗଲେ ବି କହେ ରୁଟି ସୁନନ୍ଦା ଦେଇ ତୁ କର। ତୋ ରୁଟି ବଢିଆ। ସମ
ଭଲ ଜଣେ ଜଣେ ରୁଟି କରନ୍ତି। ମାନେ ତାଙ୍କ ହାତରେ ଫୁଲେ ରୁଟେ ଟା ସେଟା ଭଲ ଲାଗେ।
ମୋଟା ମୋଟା ବାଟୁଳା ବଡ ବଡ ଗୁଳା କରିକି ଉଁ, ବେଲି ଦେଲେ। ନା ସିଜିବନି ବାଗ ଏତେ ଟେଷ୍ଟ ଲାଗିବନି। ଯେତେ ପତଳା ରୁଟି ଟା ହବ ସେତେ ଟେଷ୍ଟ ଲାଗିବ। ନରମ ହବ ସାଙ୍ଗେ ସାଙ୍ଗେ ଗରମ ଖାଇବ ଭଲ ଟେଷ୍ଟ।
ଏ ଫୁଲିଥିବ ଟିକେ, ମାନେ ଯୋଉଟି ଦିଟା ଖାଇବ ସେଟି ସେ ଚାରଟା ଖାଇଦବ ରୁଟି।
ହଁ, ହଁ ଏଇଟା ଛୋଟ ହବ ତୁ ନେ ଏମିତିରେ ବି ଯେ ଯେତିକି ବଡ ବାଟୁଳା ଟେ ଗୋଟେ ରୁଟି ହବ ସେଇଟା ଦିଟା କଲେ ଏଁ, ଜଣେ ଡେର ଚାରଟା ବି ଖାଉ। ଆଉ, ଆମର ଆମ ରାଗିକି ସ୍କୁଲ୍ କୁ ଯାଏ। ହୁଁ, ଏ ହୋଟେଲ୍ ରେ କଣ ସେମାନେ ବିକୁଛନ୍ତି ନା, ସେମାନେ ପୁରା କରିବେ। ହଁ। ସେମାନେ ଛୋଟ ଛୋଟ କରୁଛନ୍ତି। ବିକ୍ରି କରିବେ ତାଙ୍କ ବଡ କଲେ ତାଙ୍କର ଲସ୍ ନା।
ହଁ, ଲସ୍ ସେଥିପାଇଁ କିନ୍ତୁ ଭଲଲାଗେ। ହୋଟେଲ୍ ଟା ହୋଟେଲ୍ ରେ ରୁଟି ଟା ଭଲ ଲାଗେ।
ସେ ପତଳା କରିବେ। ଛୋଟ ଛୋଟ ବାଟୁଳା ରେ ବଡ ବଡ କରିଦେବେ ପୁରା ପତଳା। ସେଥିପାଇଁ ଭଲ ଲାଗେ।
ହଁ, କିନ୍ତୁ ଗ୍ୟାସ୍ ଅପେକ୍ଷା ରୁଟି ଟା ଚୁଲିରେ ସ କିଲେ ଏ ସେକିଲେ ଟିକେ ଭଲ ହୁଏ ବେସି।
ଏ ଗ୍ୟାସ୍ ରେ ସେକିଲେ ରୁଟି ଟା ଏରା ବହୁତୁ ଉଁ, ବହୁତ ଖରାପ ଦେହକୁ। ସେଟା ଏ ଯୋଉ ତା ଗ୍ୟାସ୍ ଟା ରୁଟିରେ ପୁରା ଉଁ, ପ ଯାଏନା ସେଟା ଖରାପ।
କଣ କହ?
ରୁଟିକି ସେ ନି-ମାନେ ଏ ଯୋଉ ସେକେନି ତାୱା ଇଏ କରି। ସେଇ ତାୱରେ ଯା
ଆପଣ ସେକନ୍ତି କି ଗ୍ୟାସ୍ ରେ?
ନା, ନା ମୁଁ ସେଇ ଯୋଉ ଗ୍ୟାସ୍ ରେ ଖୋଲିକି ତାୱାକୁ ହଁ ଏଇ ଯୋଉ ରୁଟି ସେକାରେ ସେକନ୍ତି ମୁଁ ସେମିତି ସେକେନି।
ହଁ, ମୋତେ ସେ ହଁ ମୁଟେ ଶେକିବା କଥା ନୁହଁ। ତ ଗ୍ୟାସ୍ ଗୁଡା ପୁରା ଡାଇରେକ୍ଟ ଯାଉଚି ରୁଟିକୁ।
ଚୁଲି ରୋଷେଇ ଟା ସବୁଠୁ ବେଷ୍ଟ ଆଉ। ସବୁ ଜିନିଷ ଯାହାବି କର ଚୁଲି ରୋଷେଇ। ହଁ, ଆଉ ତ ଚୁଲି ଉଠିଗଲା। ହଁ।
ଟେଷ୍ଟେ ବି ଭଲ ଆସେ। ନା ଓ ଆମ ଗାଁ ଆଡେ ଅଛି, ଆମ ଆଡେ ଅଛି ଚୁଲି।
ଆମର ଏଇ ନାଇଁ କି ଉଠା ଚୁଲି ଭାତ ଦିଟା ଖାଲି ରୋଷେଇ କରୁଛନ୍ତି। ଭାତ କେତେବେଳେ ବ ଯାହା ଯିଏ ବଡ ପରିବାର ସିଏ କଣ ଆଉ ଗ୍ୟାସ ରେ କେତେ କଣ କରିବେ। ଏକା ଥରେ ଚୁଲିରେ ଭାତ ତର କାରୀ ସବୁ ଖରାବେଳ ଟାଇମ ଟା ବି ବେଶୀ କରିଦଉଛନ୍ତି। ରାତିରେ ଆଉ ରାତିରେ ଆଉ ଚୁଲି ଲଗଉ ନାହାନ୍ତି। ସେ ରୁଟି ଗ୍ୟାସ ଫ୍ୟାସ ରେ କରିଦେଉଛନ୍ତି। ଆଗେ ଆମର ହିଟର ଥିଲା ସବୁ ହିଟରରେ ହେଇଯାଏ। ଏବେ ତ ଲାଇନ ସବୁ ପ୍ରାୟ ହେଇଗଲା। ହିଟର ବନ୍ଦ, ସବୁ ଗ୍ୟାସ ରେ କର, ନହଲେ ଚୁଲାରେ।
ହଁ।
ଚୁଲିରେ ଆମର ଇଏକରୁଛନ୍ତି। ଆଉ ସବୁ ଗ୍ୟାସ।
ହିଟର ରେ ବି ଏତେ ଆଉ ପକଉନାହାନ୍ତି। ଲାଇନ ଫାଇନ ଧରା ପକଡା ହୁଏ। ଆଗରୁ ନହେଲେ ସମସ୍ତଙ୍କର ଗୋଟେ ଗୋଟେ ହିଟର ଥିଲା।
ଟେ ମିନିମମ୍ ଚାର୍ଜ ଥିଲା। ହିଟର ବନ୍ଦ ହଉଚି ଚଲଉଥିଲେ ମିନିମମ୍ ଚାର୍ଜ ଦଉଥିଲେ। ଏଇନା ସବୁ ମିଟର ଆସିଗଲା ହିଟର ଚଲେଇବା କୋଉଠୁ।
ହଁ।
ହଉ। ହଉ ଆଉ କଲ କରିବି ନା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
ବର୍ଷା ଆସିଲାଣି ହ୍ୟାଲୋ।
ଏବେ ଏବେ କଲ ଯଦି ଏବେ ଯଦି କଥା ହେଇ ହବ ତାହେଲେ ଫୋନ କର। ହଁ ଏଇ ବସ ଉଠେଇଲାଣି। ନହେଲେ ଗୋଟେ କାମ କର ମତେ ସନ୍ଧ୍ୟା ବେଳକୁ ନହେଲେ ଫୋନ କରିବ ମୁଁ କଥା ହେବି। ହ
ହଉ ମୁଁ ମେସେଜ କରିଦେବି। ହଁ ମୁଁ ଫାଙ୍କା ମେସେଜ କରିବି। ହଁ ହଉ ର
ହଁ କଥା ହବା।
ଧନ।